ହ୍ୟାଲୋ। ଏ ଖାଇସାରିକି ବସିଛି ଆଉ।
ହଁ ରଜରେ, ଏଇ ଖାଇ ପିଇକି ଟିକେ ବସି ବସିଚି ଏଇଠି, ବଡ ପଡ ହଉଛି ଆଉ।
ଆଉ ଆଜି ଖାଇବା କଣ ହେଇଛି?
ଖାଇବା, ସକାଳେ ମାଉସି କରିଥିଲେ ଚକୁଲି ପିଠା, ଆଉ ମାଛ ଘାଣ୍ଟ। ଆଉ ଇଏ ଭାତ, ଘାଣ୍ଟ, ଖଟା। ଆଉ ଉପରବେଳା ଟା ଅଛି, ହବ ଆଉ।
ଓ ହୋ, ଆଜି ତାହେଲେ ମା ଛ ହେଇଛି। ଆମର ଭାତ, ଡାଲମା, କୋବି ଭଜା
ଆଁ ଏତେ କଣ ଆଇଟମ୍ କରିଚ ମ ତମର?
ହଁ।
ମଉସା ପଳେଇଲେଣି?
ନା ଶୋଇଛନ୍ତି।
ଆଉ ଯିବେ କେତେବେଳକୁ, ଉପରବେଳା।
ଯିବେ। ଆଉ ଟିକେ ପରେ ଯିବେ ଆଉ।
ଆଚଛା।
ଆଉ ମାଉସୀ କଣ କରୁଛନ୍ତି।
ମାଉସୀ, ଭାଇ ସେ ବାରିପଟେ ରୋଷେଇବାଷରେ ଲାଗିଛନ୍ତି। ଉପରଲା ଖାଇବା ପାଇଁ।
ଓହୋ। ଏତିକି ଆଳୁ ରୋଷେଇ କରିଦଉଛନ୍ତି ସବୁ।
ହଁ ଆଜି ସବୁ ଆସିବା। ଚଉଦ ଜଣ ହବ ଆଜି ଆସିବେ ସବୁ ଘରକୁ। ରଥ ପାଇଁ।
ଅହୋ।
ଗାଠୁଆ। ଗନ୍ଠୁ ଅର୍ଜା। ଅଜା, ଆଇ ତାଙ୍କେ। ହଁ। ସବୁ ତାଙ୍କ ମାରୁଛ। ଅଜା ହେ, ଯିଏ ଅଜା ହେଇ ଆଉ ଆସିବ। କିଏ ଏଠୁ କି ନା ଆସିବ। ଯୋଉ ମାମୁଁଙ୍କ ଝିଅ ଟାଙ୍କି। ଆମର। ଆମର ପାଞ୍ଚ ଜଣ। ଆଉ ଜଣେ ଭାଇର ସାଙ୍ଗ ଆଉ।
ହେଲା ଆଉ। ତମର ତାହେଲେ ଆଜି ଭଲ ଆଉ। ଫିଷ୍ଟ ହବ ଆଉ।
ଆଉ କଣ? ତମର କିଏ ଆସିବନି। ବର୍ଷା ପଳେଇଲାଣି।
ହଁ ପଳେଇଲାଣି ଆଉ। ଡୁଟିକୁୁ।
ହଁ। ହଉ ଆଉ କଣ?
ଆଉ ଆଜି ରଜ ପାନ।
ରଜ ପାନ। ରଜ ସ୍ପେଶାଲ ପାନ ଆସିନି। ଆସିବ। ଆଜି ତ ଆରମ୍ଭ ପହିଲି ରଜ। କାଲି ହବ ଆଉ।
ଆଉ ରଜରେ। ରଜରେ ପୋଡ଼ ପିଠା ହେରିକା ହେଇନି।
କହୁଥିଲେ ମାଉସୀ କରିବ ବୋଲି ତ। କରିନି। ଦେଖ ଚକୁଳି ପିଠା ନହେଲେ ଖାଲି, କଣ ଖାଇବି? କାମ ଚଳେଇ ଦେବୁ ଆଉ।
ଆମର ତ ସେଇ ଚକୁଳି ହେଇଛି ଆଉ।
ଆଉ ତମ ଆଡେ ବର୍ଷା ପକଉଥିଲା ନା ନାଇଁ। ଆମ ଆଡେ କାଲି ବର୍ଷା ଟିକେ ପୁର ଆସିଥିଲା। ପର ଦିନ ପକେଇଥିଲା ଟିକେ ଭଲ।
ସବୁଦିନ। ଚାରିଟା ବେଳକୁ। ସବୁଦିନ ମେଘ ଉଠଉଛି, କିନ୍ତୁ ହଉନାହିଁ। ଏବେ ବି ମେଘୁଆ କରିଛି। କିନ୍ତୁ ଗୁଳୁଗୁଳି ହଉଛି ବହୁତ।
ଆଉ ପୁଅ କଣ କରୁଛି। ତମ ପୁଅ।
ସେ ସବୁବେଳେ ଯାହା କରେ। ଟିଭି ଦେଖୁଛି ଆଉ।
କଣ ସିଏବି।
କଣ କହିଲୁ।
ସିଆଇ ନା ଆଉ କଣ ଦେଖୁଛି
ସେ ଯାହା ଦେଖେ
କଟନ
ହଁ
ଆଉ କଣ କରିବା ତାର ବା ଏଟା ନାଇ୍ ଲାଗଛି
ହଁ
ଆଉ ତା ପଢାପଢି କରିବା କଥା କହୁନି ଟିଭି ବସିକି ଦେଖୁଛି
ତା ଟିକେ କହିବୁ ତ ମୁଁ କହିଲି ଚଢି ଯାଉଛି ଉପରକୁ ଆଉ କଣ ହିଁ କହିବି ତା ଟଟିଉସନ ପାଠ ଯାହା କରିବା କଥା କରିକି ଥୋଇ ଦଉଛି ତାପରେ ବସିଯାଉଛି
ଁ ଏମିତି କରୁଛି
ହାଁ
ଏମିତି କଲେ କେମିତି ଭଲ ନ ପଢିଲେ ରେଜଲ୍ଟ ତ ଖରାପ ହେଇଯିବ
ସେଇଟାକୁ ଟିକେ କହିବୁ ଆଉ
ଆଉ ତ ଯଉ କୋଚିଂ ଯାଉଛୁ କଣ ସକାଳେ ନା ଆଉ ପୁରଳା
କୋଚିଂ ନୁଆ ଏଇ ସେପଟ କଳିରେ ତିନି ଚାରି ଜଣଙ୍କ ଘରକୁ ଆବ
ଆଚଛା ଛୋଟ ପିଲା
ହଁ ସକାଳେ ଦି ଜଣ ସନ୍ଧ୍ୟାବେଳେ ଦି ଜଣ
କଣ ପଢ଼ଉଛୁ?
ସେ ସବୁ କିଏ ପ୍ର ଥମ ଯାଏ ତ ଯାଇନାହାନ୍ତି ତିନିଟା ଛୁଆ ସବୁ ପଢ଼ୁଛନ୍ତି। କଉଠି କହିଲୁ?
କଣ ଏଇ ସାହିତ୍ୟ ଗଣିତ ଏଇ ଗୁଡ଼ାକ ନା ଆଉ କଣ?
ନା ନା ସେଇ ଭଳିଆ ପିଲା ମାତ୍ର ଜଣେ ଅଛି ଅକ୍ଷର ଶିଖିଛି। ଶିଖିଛନ୍ତି ତିନିଟା ଆଗ ଶିଖି ଗଲେଣି ଜଣଙ୍କର ପାଠ ପଢ଼ା ବେ ଆରମ୍ଭ ହଉଛି ଆଉ ଦି ଜଣ ର ମାନେ ୱନ୍ କ୍ଲାସ ହବ ଆର ବର୍ଷ।
ଆଉ ଜଣେ ଷଷ୍ଠରେ ଅଛି ଆଉ।
ଆଚ୍ଛା
ହୁଁ।
ଆଉ ତମ ପଟେ କେମିତି କଣ ରଜ ପାଳନ ଚାଲିଛି?
ଆମର କଣ ଆଉ ଏପଟେ ରଜ ଗାଁ ରେ ସିନା ରଜ ଇଆଡ଼େ ତ ସେମିତି କିଛି ନାହିଁ।
ଆଉ ଆମେ ତ କହିଲୁ ହଁ ଆସ ବୁଲି ତମେ ଆସିଲନି।
ଯିବା ଆଉ କେବେ ଗୋଟେ ଆଉ।
ହଁ ହଉ। କେବେ ଗୋଟେ ବୋଲିତ ଏବେ କେତେ ଗୁଡ଼ାଏ ଦିନ ହେଲାଣି ଆସିବା କଥାନା ଆଉ। ଏ ବର୍ଷ ମଉସା ମାଉସୀ ତମେ ସମସ୍ତେ ସାଙ୍ଗ ହେଇକି ଆସିଥାନ୍ତ।
ଡାକିବା କଥା ନା ଆଉ କେମିତି ଯିବୁ ନହେଲେ?
ଏବେ ତ ଡ଼ାକିଲୁ ନା ଆସିବ ଆରି।
ହଁ ଆଜି ଯିବା ଆଉ କଣ ରାତି ବସରେ ବସିକି ଯିବା ଆଉ।
ହୁ ଉପରଳା କଣ ରୋଷେଇ ହବ?
ଉପରଓଳା କଣ କେଜାଣି ସେଇତ ଆଣ ବଟା ହେଇକି ଥୁଆ ହେଇଛି ଖାଲି ପିଠା ହବ ଆଉ।
ଖାଲି ପିଠା ଖାଇବାକୁ ନବାକ।
ଆଉ କଣ ଆଉ ତ ସନ୍ଧ୍ୟାବେଳେ ଭାତ ଖିଆ ହେବନି ଏବେ ଭାତ ଖିଆ ସରିଲା।
ସନ୍ଧ୍ୟା ଟାଇମରେ ଯାହା ଅଳ୍ପ ଖାଇବ ରାତିରେ ଖାଆହବ।
ହୁଁ। ଆ ତମର ଗାଁ ରେ ସିନା ମଜା ଆମର କଣ ଏ ବସିବା କଥା ଖାଇପିକିନା ଖାଲି।
ଗାଁରେ କଣ ମଜା ଆମେ ତ ହେଇ ଖରା ଲାଗି ଆମେ ବିଇ ଘରୁ ବାହାରୁନୁ।
ଏଇଟା ମିଶିକି ସବୁ କଣ ଗୋଟାଠି ହେଇକି ବସିବ ଗପ୍ ସପ୍ କରିବ। ଖାଇବ ପିଇବ ଏଇ ଗୋଟେ ମଜା ଲାଗିବ।
ତ ଯାହା ଘରେ ବସିକି ଗପିଲୁ କେତେବେଳେ ମିଶିଲୁ କେତେବେଳେ?
ଆସିବା ପା କହିଲୁ।
ହଁ ଆସିବୁ ଉପରଳା ଖାଇବା ପାଇଁନା ଆଉ ଖାଲି ଏକାଟି ବସି
ହଁ ସିଏ ଗୋଟେ ମଜା ଆଉ।
ହଁ ବା ଏମିତି ଚାଲିବା କଥା ମଜା କଣ? ଆଉ ତମ ଛାତ ଉପରେ ତମେ ହଁ ମୋର ସାଙ୍ଗର ଖାଲି ଟିକେ ଦେହପା ହଁ ନିଦ ଠିକରେ ବ୍ଲଡ଼୍ ପ୍ରେସର ଟିକେ ହେଇଯାଇଥିଲା ତ। ଭାଇ ଏଟା ଯାଇଥିଲେ ମେଡ଼ିକାଲ ଦେଖେଇକି ଦେଖା ହେଇକି ଆସିଚନ୍।
ଓହ ଆଉ ମଉସାଙ୍କର ଆଖି ଚେକପ୍ ବା ହେଇଥାନ୍ତା ମାସେ ହେଇଗଲାଣି।
ସେ ଜାଣିଥିବେ କାହିଁକି କହୁନାହାନ୍ତି ତ
ଓହୋ କାହିଁକିନା ସେ କହିଥିଲେ ମାସ୍ ଠିକ ମାସେ ଯାଏ ହିଁ ମେଡ଼ିସିନ ଦେଇଥିଲେ ଆସିବା ପାଇଁ ଆଉଥରେ।
ତମ କଲେଜ ଏଥର ଖୋଲିଯିବ?
ହଁ ଛୁଟି କଣ ଘୁଞ୍ଚିବ କହୁଥିଲେ କାହିଁ କିଛିତ ଶୁଣା ଶୁଣି ନାହିଁ ସତରେ ଇଁ ଖୋଲିଯିବ। ହୁଁ। ବାଇଶ ଆଡକୁ ଘୁଞ୍ଚିବ ବୋଲି କହୁଥିଲେ ମାନେ ସେମିତି କିଛି ଟିକିଲାର ହେଇନି ତ
ଆଉ ଆଉ ଟିକେ ଘୁଚି ଗଲେ ପିଲାମାନଙ୍କୁ ଟିକେ ଭଲ ତମ ମାନଙ୍କୁ ଭଲ
ଭଲ କଣ
ଖରାରୁ ମୁକ୍ତି ପାଇବ ପାଠ ପଢାାରୁ ମୁକ୍ତି ପାଇବ
କିଛି ମୁକ୍ତି ନାହିଁ ଆମର ଛୁଟି ଖୋଲିଲେ ଯାହା ନଗୁ ଘୁଞ୍ଚିଲେ ଯାହା ନ ଘୁଞ୍ଚିଲେ ବି ସେ ଆମର ବା ଯେମିତି ହେଲେ ସତରରେ ଯିବୁ ଆମର ଯୋଉ ଥ ଇଣ୍ଟସି ହେ ଆମର
ହଁ କହୁଥିଲା ଝିଅ ସମସ୍ତ ଇଣ୍ଟସିପ କରିଛି ମୋର ବିୋ ସାନ୍କୋଟ ଥିଲା ସିଏ ମାନେ ଡ୍ରପ୍ ନେଇଯାଇଥିଲା
ହୁଁ
ତ ତାର କୋଠି ବାହାରେ ସବ ପଥିଲା ସବୁ ଯାଇଥିଲେ ଇଣ୍ଟର୍ନସିପ ପାଇଁ
ମୁଁ ବାହାରେ ପଡୁଛି କିନ୍ତୁ ଆମର
ଗାଁରେ ବି କର ଦଉଛନ୍ତି ତମର କେମିତି କଣ ହ
ଆମର ସେମତି କିଛି ଟପିକ୍ ହିଁ ନାହିଁ ମାନେ ଗଭର୍ଣମେଣ୍ଟୁ ସେମିତି କିଛି ଟପିକ୍ ହିଁ ଆସିନି କେମସ୍ ସ୍ତ୍ରୀ ପିଲାଙ୍କର ସବୁ ଲ୍ୟାବ ରେ ହିଁ ହେଇଯିବ ମାନେ ଆମ କଲେଜ ରେ ହେଇଯିବ
ଓ ଫାଇନା ଜର ଲାଗୁଛି
କାହାର ମୋର ହଁ ସେକେଣ୍ଡ ଇୟର ସରିବ ପା ସେ ହବ ଛୁଟି ଖିଲେ କଣ କ କ ତ ଆସିବ
ସେ ସରିବ ତାପରେ ଫାଇନାଲ ଇ ତମର ଯାଇଥାବ ସେମିନାର
ହଁ ହଁ ଯୋଉ ଲାଷ୍ଟ କୁ ଦିଅନ୍ତି ପ୍ରୋଜେଟରିକା ଯୋ ପ୍ରେଜେଟେସନ ଦେଇକି
ଆମ ଗକୁନ୍ ଆସିଥିଲା ଯେ ଆମକୁ ଯେମିତି ବାଧ୍ୟ କରିନଥିଲ ଆମର ଆସିନଥିଲା କୋର୍ଟରେ
ତମର ଆ ମାନେ ଲାଗୁ ହେଇ ନଥିବ
ହଁ କନ୍ୟ ଲାଗୁ ଆମର
ହୁଁ କିଛି ନାହିଁ ଆମ ଟପିକ୍ ଅଛି ୱାଟର କ୍୍ୱାଲିଟି ଆନାଲିସିସ୍ ଯିବୁ ବୁଲି ବୁଲି ପାଣି
ଓହୋ ପାଣି ସ ହଁ ଆମ ଗାଁ ର ଜଣେ ଝିଅର ବି ସେଇଆ ପଡିଛି ପାଣି ବିଷରେ ଆର୍ହ ପାଣେ କିଥିଲା
ଆମ କହିଲେ ଛୁଟି ଛୁଟି ଭିତରେ କଲେକ୍ କରିକି ଫଟୋ ଉଠେଇ ରଖିଦବ ଆମ ଆମର ମାନେ ଟପିକ ରେ ଯେତିକି ପିଲା ଅଛନ୍ତି ସବୁ ଘରକୁ ପଳେଇଛନ୍ତି କିଏ କୁଆଡୁ ପାଣି ଗୋଟେ ଆଣିକି ରଖିଥିବ ଘରେ
ହଁ
ସେଇ ଯୋଉଦିନ ଖୋଲିବ ତା ଆଗ ଦିନ କଲେକ୍ଟ କରିକି ଆଣିବରି ଆଉ
କଲେଜ କରିକି କଣ ମାନେ ପାଣି ଟା ନେଇକି କଲେଜରେ ଦେଖେଇବ
ହଁ ମାନେ ତାର ସବୁ ଟେଷ୍ଟ ହବ ଯୋଉ ପି ଏଚ ଚେକ୍ ହବ ଆଉ କଣ ଏମିତି ସବୁ ଚେକ୍ କରିକି
ିକ ଅଛ ସବୁବେଳେ ଥିବ
ହଁ ଖାଲି କହିଛନ୍ତି କି ଟପିକ ଟା ଦେଇ ଦେଇେଇଛନ୍ତି କହିଲେ ତମେ ନିଜେ ଛୁଟି ଭିତରେ ଦେଖୁଥାଅ ତା ଉପରେ ସବୁ କଣ କଣ ଲେଖା ହେଇପାରିବ
ହଁ ଆମ ଲାଗି ହ ହଉ
ସେଇଆ ବା
ଆ
କଣ ଏଇ ଖାଲି ସେଇ ତ ଖାଲି ଭଲ ହେଇଛି ଆମକୁ ଖରା ଛୁଟି ଭିତରେ ଆମକୁ କହୁଥିଲେ କିନ୍ତୁ ପିଲା ଯେହେତୁ ଆମର ହଷ୍ଟେଲ ପିଲା ଅଧିକ ସବୁ ଘରକୁ ପଳେଇ ଥିଲା ନହେଲେ ହଇରାଣ ହେଇଥାନ୍ତୁ, ପିଲା ସେଇ ଖରାରେ ବୁଲି ବୁଲି ପ୍ରୋଜେକ୍ଟ କରୁଥିଲେ।
ବାଧ୍ୟ ହେଇକି କରିଥାନ୍ତ ଆଉ।
ହଁ ବାସ ଯୋଉ ଆମର ଫିଲ୍ଡ ୱାର୍କ ଗୋଟେ କଣ ଥିଲା ସେଇଟା ତାକୁ ମନା କଲେ କଣ କରିବାକୁ। ନହେଲେ ଆମେ ହଇରାଣ ହେଇଥାନ୍ତୁ।
ଏକ୍ଜାମ ତାହେଲେ ତମର ଏଇ କଲେଜ ଖୋଲୁ ଖୋଲୁ ହବ?
ସେଇ ଜୁଲାଇ ଫାଷ୍ଟ ୱିକ କି ସେଇ ଜୁଲାଇରେ ତ ହବ ଆଉ କହୁଛନ୍ତି।
ଆଚ୍ଛା।
ଇଏ ତ ଜୁନ ଅଧା ପଳେଇଲାଣି।
ଓ ଆଉ ଖାଇବା ପିଇବା ତ ଶୋଇଲାଣି ଏଥର ଶୋଇବ ବୋଧେ ଆଉ ନା ଗଡ଼ ପଡ଼ ହବନି?
ଆଉ ଏତେବେଳକୁ କୋଉଠି ଶୋଇ ହଉଛି ଘର ଯେମିତି ଗୁଳୁଗୁଳ ହେଇକି ତାତିକି ରହୁଛି ଆଉ ଶୋଇ ହଉନି ଏଇ ଟାଇମ ରେ।
ହଁ ହଉ ଯାହା କଣ କରିବ ଆଉ, ହଉ।
। ହଉ ରହିଲି।